ହାଲୋ।
ଆଜ୍ଞା।
ଶୁଭ ସନ୍ଧ୍ୟା ଶୁଭା ଯାଉଛି ନା ଠିକ୍ ସେ ଆପଣଙ୍କୁ?
ଆଜ୍ଞା ଶୁଭାଯାଉଛି।
ହ ଠିକ ଅଛି ଆପଣ କେମିତି ଅଛନ୍ତି?
ହୁଁ ଭଲ ଅଛି।
ଆଜି କଣ ଖାଇଛନ୍ତି ଆଜି?
ହଁ ହଉଛି ପଖାଳ।
ହାଲୋ।
ଆଜ୍ଞା ପଖାଳ।
ଆଉ କଣ?
ପଖାଳ ଭାତ ଆଉ ଭଜା।
ଆଛା ଆଚ୍ଛା ଆଛା ଘରେ ସମସ୍ତେ ଭଲ ଅଛନ୍ତି।
ଆଜ୍ଞା।
ଆଚ୍ଛା ହଉ ହଉ ଠିକ ଆଉ କଣ କରନ୍ତି ଏବେ ଆପଣ।
ଏ ପଢାପଢି ଚାଲିଛି ଆଉ
ଆଛା ପାଠ ପଢା ଚାଲଛି। ମାନେ କଣ କଲେଜରେ ପଢନ୍ତି ନା ଚାକିରି ପାଇଁ। ପଢ଼ାପଢ଼ି ଚାଲିଛି ଆଛା। କଣ ତମ ଜୀବନର ଲକ୍ଷ ମାନେ କୋଉ ଚାକିରି କରିବାର ଆପଣଙ୍କ ଇଛା ଅଛି?
ହଁ ଗୋଟେ ସିଖେଇଦିଅ ଗୋଟେ।
କଣ?
ଶୀ କ୍ଷେ ତ୍ରି।
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ମୋର ବି ମାନେ ଗୋଟେ ଶିକ୍ଷା ଏାରଭେ ବହୁତ ଇଚ୍ଛା ଅଛି
ଆଚ୍ଛା ବଢିଆ ଆଉ
ହଁ କୁଆଡେ ବୁଲାବୁଲି କରିବା ପାଇଁ ଯାଇଛନ୍ତି ନା ନାଇଁ?
ନାଇଁ ସେମିତି ସୁବିଧା
ନାଇଁ ବର୍ଷା ହଉଛି ନା ଖରା ତମ ପଟେ ପାଗ କେମିତି ଅଛି?
ଆରେ ବାପରେ ଖରା ତ ଯୋଉ ହଉଥିଲା ହଉଥିଲା। ଏବେ ବର୍ଷା ତ ଯୋଉ ହଉଛି ତିନି ଦିନ ହେଲାଣି
ଆଚ୍ଛା ହଁ ଏପଟେ କେତେବେଳେ ଏପଟେ ବି ବହୁତ ମାତ୍ରାରେ ବର୍ଷା ହଉଛି ମାନେ ଆଜି କାଲି ତ ପୁରା ରାତିଠୁ ବର୍ଷା ହଉଛି ରାତି ଘଣ୍ଟେ ନା ଦିଇଟାଠୁ ବର୍ଷା ହଉଛି କ ଚାଲିଛି ଚାଲିଛି ଏବେ ଦିଟା ହେଲା ଆଉ ବର୍ଷ ଛାଡିଲା। ପୁରା ରାସ୍ତା
ହୁଁ ଆମର ବି ଏବେ ବର୍ଷା ନାହିଁ ହାଲକା ହାଲକା ଟିକେ। ଖରା ଅଛି ସେଇ ଖରାବେଳଠୁ କମିଛି
ନାଇଁ ନାଇଁ ଏପଟେ ତ ବର୍ଷା ବହୁତ ମାତ୍ରାରେ ହେଲା ଘଡଘଡି ବିଜୁଳି ସେମିତି ନୁହଁ କିନ୍ତୁ ବର୍ଷା ହେଇଛି
ନାଇଁ ଏତେ ମାତ୍ରାରେ ହେଇନି ଯଦିଓ କିନ୍ତୁ ହେଇଛି ସେମିତି ଲଗାତାର ଭାବେ।
ଆଚ୍ଛା ଅଛା।
ମାତ୍ରା ଅଧିକା ନାହିଁ କିନ୍ତୁ ପରିମାଣ ଟା ବର୍ଷାରେ ଅଧିକା ନାହିଁ। ଯେମିତି ଆପଣ କହୁଚନ୍ତି ଆପଣ ଗୋଟେ ରାସ୍ତାଘଟେ ବଡୁଛି ସେମିତି କିଛି ନାହିଁ।
ଆଉ ଚାଷ ବାସ ସବୁ ଆରମ୍ଭ ହଉ ଗାଁ ଆପଣ ଗାଁ ରେ ରୁହନ୍ତି ନା ସହର
ହଁ ଗାଁ।
ଚାଷ ଆରମ୍ଭ ହଉଛି ତମ
ନାଇଁ ହେଇନି ଆ ବର୍ଷା ପାଣି ହେଲେ ସିନା ହଳ ହଭକି କଣ ହବ ମାଟିରେ ସବୁ ଫାଟିକି ଆଁ କରୁଛି ପଡିବ ଏବେ ତଳି ଫଡି ଆଗକୁ
ହଁ ଆଚ୍ଛା ଆଚ୍ଛା ଆଉ ତମେ ଚାଷ ବାସ କର କରନା ନାଇଁ ତମ ଘରେ?
ନାଇଁ ଘରେ ଅଛି ପା ହଁ ଘରେ କରନ୍ତି ବାବା
ଆଚ୍ଛା କଣ କଣ ଚାଷ କରନ୍ତି ମାନେ ଧାନ ଚାଷ ନା ପନିପରିବା ବି ଏମିତି
ହଁ ନାଇଁ ଧାନ ଚାଷ ତ ମୁଖ୍ୟ ତା ସହ ମୁଗ, ବିରି ବି ଅଛି କୋଳଥ
ପନିପରିବା ଏମିତି ମାନେ ବେପାର ଉଦ୍ଦେଶ୍ୟ ନାହିଁ ଏମିତି ଘରେ। ତାଟକା ଜିନିଷ ଘରେ ଖାଇବା ପାଇଁ ସେମିତି ସେତେ ପରିମାଣ ନୁହେଁ ଏମିତି ବଜାରରେ ଯାଇ ବିକ୍ରି କରିପାରିବା।
ଆଚ୍ଛା ଆଉ ସବୁ ବଜାରରେ ବିକ୍ରି କରନ୍ତି ନା ନିଜ ଘର ପାଇଁ।
ନାଇଁ ଖାଲି ଘର ପାଇଁ।
ଆଚ୍ଛା ଆଚ୍ଛା ଠିକ ଅଛି। ଆଉ ରଥଯାତ୍ରା ଦେଖିବାକୁ ଯିବେ ନା ନାଇଁ?
ସେ ସୌଭାଗ୍ୟ କାହିଁ ଜଗା ତ ଡୋରି ଲଗଉନି।
ତମ ଗାଁ ରେ ମାନେ ଏମିତି ବା
ହଁ ହଁ ହଁ ହଁ ହଁ ହୁଏ ନା ଆମର ଗୋଟେ ବଡ଼ ବଡ଼ ଅଛି ନା ଯେମିତି ଆମ ପୁରୀ ଜଗନ୍ନାଥ ମନ୍ଦିର ଯେତିକି ବଡ଼
ହଁ।
ସେଇ ସାଇଜର ଅଛନ୍ତି ମୂର୍ତ୍ତି ବଡ ମନ୍ଦିର ବହୁତ ବଢିଆସେ ହୁଏ। ମିନି ପୁରୀ କହିଲେ ଚଳିବ ତାର ଛୋଟ ଛୋଟ ଟ ହଁ ସେଇଟା ତ ପୁରୀ ତ ହେଲା ବିରାଟ ବଡ ତା ତୁଳନାରେ ବହୁତ ଛୋଟ। ହେଲେ ବି କଣ ସେଇ ତ ଏକା ଠାକୁର ଆଉ କଣ ଅଛି।
ହଁ ସବୁ ଠାକୁର ସବୁ ଜାଗାରେ ସବୁ ଗୋଟେ ଏତିକି ଯେ କଣ ପୁରୀ ଜିଲ୍ଲାରେ କଣ କି ବିଶ୍ୱ ପ୍ରସିଦ୍ଧ ର ଥ ଯାତ୍ରା ମାନେ ବହୁତ ଆଗରୁ ସେଟା ହେଇ ଆସିଚି ନା ସେଥିପାଇଁ ଲୋକ ପ୍ରାୟ ସେ ଠିକି ଯାଆନ୍ତି କିନ୍ତୁ ଉଁ ଛୋଟ ଛୋଟ ସହରରେ ମଧ୍ୟ ମାନେ ଯେଉଁଠି ଜଗନ୍ନାଥ ମନ୍ଦିର ଥିବ ମାନେ ସମସ୍ତେ ରଥ ଟାଣନ୍ତି।
ଏମିତି କି ବାହାରେ ବି ହଉଚି ନା ଆମର ଓଡିଶା ବାହାରେ ହଉନି।
ନାଇ ଓଡିଶା ବାହାରେ ବିଦେଶରେ ବାହାରେ ବାହାର ଦେଶ ଗୁଡାକରେ ମଧ୍ୟ ସେମାନେ କଣ କି
ମାନେ ବେଶୀ ମାତ୍ରାରେ ପାଳନ କରୁଚନ୍ତି।
ହଁ ସେମାନେ ଆମର ମାନେ ଭଗବାନଙ୍କ ପ୍ରତି ଭକ୍ତି ତାପରେ ଆମର ସଂସ୍ ସ୍କୃତି କଳା ସଂସ୍କୃତି ଯେ ସବୁ ମାନେ ସେ
ହଁ ସେମାନେ ହଁ ସେମାନେ ମାନେ ଆମର କଣ ପରମ୍ପରା ରୀତିନୀତି ଏତେ ମାନେ ଭଲ ପାଉଚନ୍ତି ଏମିତି କିି ଆପଣ ଦେଖିବେ ଏଇ ଟାଇମ୍ ରେ ସେମାନେ ସବୁ ଦେଖିବେ ଝିଅ ମାନେ ତାଙ୍କର ଶାଢୀ ପିନ୍ଧିବେ ପୁଅ ମାନେ ମୁଁ ଦେଖିଚି ଧୋତି ଉଁ ଇଏରେ ପିନ୍ଧିକି ସେମାନେ ସବୁ ରଥ ଟାଣୁଥିବେ।
ହୁଁ ତାପରେ ତାଙ୍କର ଭଜନ କୀର୍ତ୍ତନ ବି ସେମାନେ ସ
ହଁ ହଁ ହଁ।
ସବୁ କିଛି ଶିଖେ ଖାଲି ରଥଯାତ୍ରା ବୋଲି ନାହିଁ ଆମର ଯେତିକି ପାରମ୍ପରିକ କଳା ସଂସ୍କୃତି ଅଛି। ତାପରେ ଆପଣ ଜାଣିଥିବେ ଆମେ ଯୋଉ ମାନେ ନଡିଆ କତାରେ ବି ବିଭିନ୍ନ ପ୍ରକାର ଜିନିଷ ଛୋଟ ଛୋଟ ର ତିଆରି ହୁଏ ଏମିତି ପଶୁ ପକ୍ଷୀ ଗୁଡାକ ତାପରେ ବାଉଁଶରେ ଯୋଉ ବାଉଁଶରେ କେତେ ସୁନ୍ଦରରେ ତିଆରି ନା ସେ ସବୁ ଜିନିଷ ସେମାନଙ୍କୁ ମାନେ ଏତେ ଆକର୍ଷଣ ଲାଗେ ଯେ ମାନେ ସେ ସବୁ ସେମାନେ ଶିଖିବାକୁ ଆକର୍ଷଣ ଲାଗେ ସେମାନେଙ୍କୁ। ମାନେ କିଣିକି ନିଅନ୍ତି ତାପରେ ସେଗୁଡାକୁ ନେଇକି ଦେଖାନ୍ତି ଯେ ଦେଖ ଲୋକମାନେ ଭାରତ ଗୋଟେ ଏମିତି ଦେଶ ଯିଏକି ପ୍ରକୃତି ଉପରେ ନିର୍ଭରଶୀଳ ରୁହେ। ଆଉ ପ୍ରକୃତି ମଧ୍ୟ ବହୁତ କିଛି ତାଙ୍କୁ ଦେଇଥାଏ।
ଆଜ୍ଞା ବଢ଼ିଆ କଥା ଟେ କହିଲେ।
ହୁଁ ସେମିତି ସେମିତି ଆମର ଏପଟେ ବି ମାନେ ବାଉଁଶରେ ମାନେ ଯୋଉ ଏମିତି ଝୁଡି ବନାନ୍ତି ଜାଣିଥିବେ ମାଛ ଧରିବା ଝୁଡି ତାପରେ ଉ ଯୋଉମାନେ ତଳି ଲଗାନ୍ତି ସେ ଉ କଣସେଟା ଛତ୍ରୀ ଯୋଉ କୁହାଯାଏ ସେଟା ବାଉଁଶ ବନାଯାଏ ତାପରେ ମାନେ ଆମେ ଶିଆଁଳି ଖଲି ତାପରେ ଶାଳପତ୍ରରେ ମଧ୍ୟ ଦେଖିଥିବେ ଆପଣ। ଖଲି ଚୌପନି ବନାଯାଏ ଯୋଉଟାକି ସେଗୁଡାକ ମାନେ ଆମେ ପ ପ୍ରକୃତି ପ୍ରକୃତି ଆମକୁ ମାନେ ଉ ଖାଇବା ପିଇବା ସବୁ କିଛି ଯୋଗେଇ ଦେଇଥାଏ।
ନିହାତି।।
ନ୍ତୁ ସହରରେ ରହିଲେ କଣ କି ଧୀରେ ଧୀରେ ମଣିଷ ମାନେ ପ୍ରକୃତି ସହିତ ଯେତିକି ଜଡିତ ହେବା କଥା ସେତିକି ଜଡିତ ହେଇପାରୁନି। କିନ୍ତୁ ଗାଁ ଗହଳିରେ ଲୋକ ଆଜି ବି ଦେଖ ମାନେ ସହର ଉଁ ଚାଷ ବାସ କଲେ
ହଁ ବିଦେଶୀ ଲୋକମାନେ ଯେତିକି ଆମ କଳା ସଂସ୍କୃତି କି ନେଇ ଉତ୍ସାହିତ କିନ୍ତୁ ଆମରି ଦେଶର ଲୋକମାନେ ସେ ସେମାନେ ବେଶୀ ଏମାନେ ଆମର ସେଇ କଲଚରକୁ ବେଶି ଆପଣାଉଛନ୍ତି। ସେମାନେ ଆମ ଇଏକୁ ଆସୁଛନ୍ତି କିନ୍ତୁ ଆମ ଲୋକ ଗୁଡା ତାଙ୍କ ଗଳି ସେମାନେ ଇଏକୁ ଯାଉଛନ୍ତି।
ଏଇଆତ। ଏ ବହୁତ ଲୋକ ଅଛନ୍ତି ଦେଖ ଗାଁ ଆଉ ସହର ଭିତରେ ପାର୍ଥକ୍ୟ ଦେଖିବାକୁ ଗଲେ ଗାଁ ରେ ସମସ୍ତ ପ୍ରକାର ସୁବିଧା ମିଳେ ସହରରେ ବି ସହରରେ ବିଶେଷ କରି ମାନେ ଚିକିତ୍ସା ପାଇଁ କିମ୍ବା ପାଠ ପଢିବା ପାଇଁ କି ଅଧିକା ସୁବିଧା ମିଳିଥାଏ। ବଡ ବଡ ସ୍କୁଲ କଲେଜ ତାପରେ ଚିକିତ୍ସାଳୟ ଗୁଡାକ ସବୁ ଥାଏ କିନ୍ତୁ ବିଶେଷ କରି ଦେଖିବାକୁ ଗଲେ ପ୍ରକୃତି ଦ୍ଵାରା ଯୋଉ ପ୍ରକୃତିର ଗୋଟେ ସୌନ୍ଦର୍ଯ୍ୟ ଯଦି ଆପଣ ଅନୁଭବ କରିବାକୁ ଚାହୁଁଛନ୍ତି ତାହା କେବଳ ମାନେ ଗୋଟେ ଗାଁରେ ହିଁ ମିଳିବ। କାହିଁକି ନା ଗାଁରେ ପର୍ବତ ନଦୀ ଝରଣା ତାପରେ ଛୋଟ ଛୋଟ ମାନେ ଏମତି ନଈ ଗୁଡାକ ଥିବ ଦେଖିବେ ତାପରେ ମାଟି ରାସ୍ତା ତାର ଥିବ। ଆଉ ବର୍ଷା ହେଲେ କେମିତି ସାଧବବୋହୁ ବାହାରେ ତାପରେ ଧୀରେ ଧୀରେ ର ଖରା ମାସରେ ମାନେ ଭୂମି ଟା ଏମତି ଟାଙ୍ଗରା ଭୂଇଁରେ ଥିବ ମାନେ ବର୍ଷା ମାସରେ ଦେଖିବ ମାନେ ଛୋଟ ଛୋଟ ଘାସ ହେଇକି ପୁରା ସବୁଜ ରଙ୍ଗର ପୁରା ପୃଥିବୀ ମାତା ଯେମିତି ସଜେଇ ହୁଏ ସେମତି ମାନେ ସବୁଜ ରଙ୍ଗର ଗୋଟେ ଶାଢୀ ପିନ୍ଧି ଦିଏ ସେ। ଏମତି ତାଉପରେ ଛୋଟ ଛୋଟ ଫୁଲ ଛୋଟ ଛୋଟ ମାନେ ବହୁତ ଦେଖ ଆପଣ ପ୍ରତି ମାସରେ ଦେଖିବେ ଖରା ମାସରେ ଏନେ ଆମ୍ବ ଆସିଲା। ତାପରେ ଆମ୍ବ ସରିକି ଧୀରେ ଧୀରେ ପଣସ ଆସିବ। ତାପରେ ପଣସ ସରିକି ପୁଣି ବିଭିନ୍ନ ପ୍ରକାର ପ ମାନେ ଫଳ ଯୋଉଟାକି
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ବଢ଼ିଆ କଥା ଗୁଡ଼ା କହିଲେ।
ସହରରେ ମାନେ ସେତେ ସୁବିଧା ନଥିଲା ତାପରେ ସହରକୁ ଯଦି ବି କିଛି ଗାଁରେ ଲୋକ ସହରକୁ ଯାଏ। ତାହେଲେ ସିଏ ଯଦି ବି କିଛି ଉନ୍ନତ ଧରଣର କାମ କଲା ତାହେଲେ ନିଜ ଗାଁ ର ବି ବହୁତ କିଛି ଅଭାବ ରହୁଛି ଯୋଉ ଅଭାବ ଟାକୁ ମାନେ ସିଏ ନିଶ୍ଚୟ ପୂରଣ କରିବା ଦରକାର। ମାନେ ଗାଁ ରେ ଦେଖ ମୁଖ୍ୟ ଦେଖ କଣ କି ହୁଁ। ଚିକିତ୍ସାଳୟ ଗାଁରେ ଟିକେ ନଥାଏ ଦେଖ ଯଦି ଆପଣ ବାହାରେ ଯାଇକି ପାଠ ପଢନ୍ତି କିମ୍ବା ଡାକ ତର ଭଳିଆ କିଛି ଯଦି ବଡ ଚାକିରୀ ଯଦି ପାଆନ୍ତି ତାହେଲେ ନିଜ ଗାଁ ପ୍ରତି ଗାଁ ଲୋକର ଉନ୍ନତି ପାଇଁ ମାନେ ଗାଁରେ ମଧ୍ୟ ଗୋଟେ ଛୋଟ ଚିକିତ୍ସାଳୟ ବନେଇବା ଦରକାର। କିମ୍ବା ଆପଣ ଯଦି ଗୋଟେ ବାହାରକୁ ଯାହାକି ପାଠ ପଢ଼ିକି ଗୋଟେ ଉଚ୍ଚଶିକ୍ଷିତ ମଣିଷ ଅଛନ୍ତି ତା ହେଲେ ଗାଁର ଲୋକଙ୍କୁ ମଧ୍ୟ ଛୋଟ ଛୋଟ। ଛୁଆ ମାନଙ୍କୁ ପାଠ ପଢିକି ଶିକ୍ଷିତ କରିବା ଦରକାର।
ନିହାତି ସେ ବିଷୟରେ ବି ସେଟା ଆମେ ଆମେ ହିଁ ସଚେତନ ହେଲେ ହିଁ ଆମେ କିଛି କରିପାରିବା ଯେତୁ। ସ ଆମେ ଭବିଷ୍ୟତର ଆଗାମୀ ପିଢ଼ି।
ସେଇଟା ଆମ ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭର କରୁଛି।
ହୁଁ ହୁଁ ଗ ଆମେ ନିର୍ଭରଶୀଳତା ରହିବା ତା ଉପରେ ନିଜର ମଧ୍ୟ ଗୋଟେ କର୍ତ୍ତବ୍ୟ ରହୁଛି ଯେ ଆମେ
ହଁ ସେଇଟା ବା କହୁଛି ସେଇଟା ଆମ ଉପରେ ହିଁ ଅଛି ଆମେ ଚାହିଁଲେ ସବୁ କିଛି କରୁ
ସବୁ କିଛି ଗଡା ଆଉ ଆମେ ଚାହିଁବା ବି ଦରକାର କାହିଁକି ମଣିଷ ସତପଥ ପଥରେ ଯଦି ଯିବ ସତ୍କର୍ମରେ ଯିବ ତାହେଲେ ମାନେ ସମସ୍ତଙ୍କ ଠାରୁ ସମ୍ମାନ ମଧ୍ୟ ମିଳିବ। ତାପରେ ଆପଣ ବି ଯଦି ଅନ୍ୟ ମାନଙ୍କୁ ଛୋଟ କ ଛୋଟ ଭଳିଆ ଦେଖିବେ ବଡକୁ ବଡ ଭଳିଆ ଦେଖିବେ ତାହେଲେ ଉଚ୍ଚଶିକ୍ଷିତ ହେଇକି ମଧ୍ୟାହିଁ ଆଜିକାଲି ଲୋକ ଦେଖ କିଏ ଯଦି ଟିକେ ମାନେ ହର ଏଜୁକେଟେଡ ହେଇଗଲା ମାନେ ସେ ନିଜକୁ ଗର୍ବ କଲେ ଯେ ମୁଁ ଏତେ ପାଠ ପଢିଛି। ସେମାନେ ସବୁ ମଠୁ ଦଳେ କିନ୍ତୁ ଆପଣ ଯେ ଏତେ ଉଚ୍ଚ ଶିକ୍ଷଣକୁ ଯାଆନ୍ତୁ କିନ୍ତୁ ନିଜର ଗାଁ ନିଜର ଉଁ ମାଟି ନିଜର ପ୍ରକୃତି ସେଗୁଡିକୁ କେବେ ଭୁଲିବ ନାଁହି କାହିଁକିନା ସିଏହିଁ ଆମକୁ ଛୋଟରୁ ବଡ଼ କରିକି ଆଜି ଏଜାଗାରେ ଆମକୁ
ଆଜ୍ଞା ଆଜ୍ଞା ଆଜ୍ଞା ହଉ ଭଲ ଲାଗିଲା ଆପଣଙ୍କତ ପୁଣି କେତେବେଳେ ହବା ଆଜ୍ଞା ଆଜ୍ଞା ଆଜ୍ଞା ଧନ୍ୟବାଦ।